ଅ
ଜୟ ଜଗନ୍ନାଥ ଭାଇ କେମିତି ଅଛନ୍ତି। କୋଉଠୁ କହୁଥିଲେ।
ଏ ପୁରୀ ରୁ କହୁଛି।
ଆଜ୍ଞା ଆଜ୍ଞା କଣ ଖାଇଛନ୍ତି ସକାଳେ।
ଏବେ ଛତିଆ ଖାଇକି ମେଡିସିନ ଖାଇଲି ଦେହ ଅସୁଧ ଔଷଧ ଖାଇଲି ଆଉ ଦେହ ଅସୁଧ ଅଛି ଆଉ।
ଓହୋ। ହଁ ଭୁବନେଶ୍ଵରରୁ ଆଜ୍ଞା। ଆ
ଆପଣ କଣ ଖା ଆଜ୍ଞା ଆପଣ ପୁରୀ ଲି ଖାଡି ଜାଣିୁଛନ୍ତି
ଆଜ୍ଞା ଆଜ୍ଞା।
ହଁ ହ ବାଲିଘାଟ ରୁ କହୁଚି।
ହଁ। ଏ ଭଳିଆ ଭଣ୍ଡା ପଟେ ବୋଧେ।
ଆ ବଲୀଆ ପଣ୍ଡ ପଡ଼ନ୍ତ
ହଁ ସେଇପଟେ ତ ବାଲିଘାଟ ନା।
ନା ଆପଣ କୋଣାର୍କ ପୁରୀ
ହଁ ହଁ ବୁଝିଗଲି ବୁଝିଗଲି ବୁଝିଗଲି ହଁ ସେଇପଟେ ବାଲିଘାଟ ଠିକ ଠିକ। ଆଜ୍ଞା ଆଜ୍ଞା ହଁ ହଁ। ସେ ଏରୋଡ୍ରୋ ଏରୋଡ୍ରୋମ ଯୋଉ ଗୋଟେ ଏରୋଡ୍ରୋମ ଫିଲ୍ ହେଇଥିଲା ଆଗରୁ ଯୋଉପଟେ।
ହଁ ହଁ ହଁ।
ହଁ ସେଇ ରାସ୍ତାରେ ବୁଝିଗଲି ଆଉ ପୁରୀରେ କେମିତି ବର୍ଷା ଚାଲିଛି ଆଜ୍ଞା।
ବର୍ଷା ଆଜି ଟିକେ ଛାଡିଛି ବର୍ଷା ଯୋଗୁ ଦେହ ଅଳସ୍ ଲାଗୁଛି ପ୍ରବଳ ଜର। ସକାଳଠାରୁ ଏବେ ଟିକେ ଭଲ ଲାଗୁଛି ଔଷଧ ଖାଇକ ଶୋଇଥିବାରୁ ଭଲ ଲାଗୁଛି ଟିକେ।
ହଁ ଏପଟ ତ ବ ବର୍ଷା କଣ୍ଟିନ୍ୟୁ ଲାଗିଛି ଆଜ୍ଞା ଚାଲିଛି ଏବେ ବି ଝିପ୍ ଝିପ୍।
ଏବେ ହଉଛି ମୁଁ ମୁଁ ବାହାରକୁ ଯାଇନି ଆଜି। ଦେଖେଇ ଟି ଝରା କଲେ
ଆଜ୍ଞା ଆଜ୍ଞା।
ଚହଲଗା ଗା ଖୋଲି ଦେଖେ ଟିକେ ନାଁ ବର ଛାଡ଼ି ଯାଇଛି ବର ଛାଡ଼ି ଯାଇଛି।
ଆଜ୍ଞା ଆଜ୍ଞା ଏପଟେ ବର୍ଷା କଣ୍ଟିନ୍ୟୁ ଚାଲିଚି।
ଆଜ୍ଞା।
ରାତିରୁ ଚାଲିଚି ତାପରେ ମୁଁ ଏବେ ସ୍କୁଲ୍ ରେ ଅଛି ଡିସବିଲଟିସ୍ ସ୍କୁଲ୍ ଆମର ଅଛି ତ ହଁ ସେଇଠି ଭୁବନେଶ୍ଵରରେ।
ଆଜ୍ଞା।
ସେଇଠି ଅଛି ପିଲାଙ୍କ ସାଥିରେ ହ୍ୟାଣ୍ଡିକାପ୍ ପିଲା ଗୁଡ଼ା ସବୁ। ହଁ ସଖାଳୁ କୋଳଥ ଡାଲି, ଭାତ ଆଉ ଆଳୁ ଭର୍ତ୍ତା, ପାମ୍ପଡ଼ କଲରା ଆଳୁ ଚିପ୍ସ ହ ହଁ। ହଁ କୋଳଥ ଡାଲି ଟିକେ ଖଟା ମିଠା ପଡ଼ିଥିଲା ବୋହୁତ ଟେଷ୍ଟି ବି ଲାଗୁଥିଲା। ମୁଁ ତ ପ୍ରାୟ ସେଇ କୋଳଥ ଡାଲିକି ବହୁତ ପସନ୍ଦ କରେ କାରଣ ଦେହ ପାଇଁ ସେଇଟା ଭଲ।
ବର୍ଷା ଦିନେ କିନ୍ତୁ କୋଳଥ ଡାଲି କି ଟେଷ୍ଟ। ତୁ ଅଲଗା ଦିନ କ ଏତେ ଭଲ ଲାଗିବନେଇ ବର୍ଷା ଦିନେ ଟେଷ୍ଟ ଅଲଗା ପକାର ଆଜ୍ଞା।
ତା ସୁପ୍ ବି ପିଇଲେ ବି ବହୁତ ଦେହ ପାଇଁ ଗୁଣ।
ତ ସୁବଟା କେମତି କେମିତି ହୁଏ ବି କହିପାରିବେ କି?
ହଁ ତାକୁ ଆଗ କୋଳଥ ଡାଲିକି ସିଝେଇ ଦେବେ ସିଜେଇ ଇ ତାର ଉପର ପାଣିଟା ଯେତିକି ଆଗ ଟିକେ ଅ ସିଝି ଗଲା ପରେ ତାକୁ ଖାଲି ଜାଗାକୁ ନେଇଆସିଲେ ଥଣ୍ଡା ଜାଗାକୁ ତ ଉପରେ ଗୋଟେ ପାଣି ପଡ଼ିଯିବ ପାଣି ର ରହିଯିବ। ନାଁ ଡାଲିଟା ତଳୁକୁ ପଳେଇବ ଆଉ ସେଇ ପାଣିଟାକୁ ବାହାର କରିଦେବେ। ଅ ତା ପରେ ଆପଣ ଯାହା କିଛି ପକେଇ ପାରିବେ ଏମିତି କି କି ଗାଜର ପକେଇ ପାରିବେ ବିଟ୍ ପକେଇ ପାରିବେ। ଆଉ ଏମିତି ନର୍ମାଲ ଛୋଟ ଛୋଟ କରିକି ବାଇଗଣ ବି ପକେଇକି ତାକୁ ଆଉ ଥରେ ଟିକେ ଫୁଟେଇବେ ଫୁଟେଇଲା ପରେ ତାପରେ ଆପଣ ସସ୍ ପକେଇବେ ଟମାଟୋ ସସ୍ ଚିଲ୍ଲି ସସ୍। ସୋୟାବିନ୍ ସସ୍ ଯଉଟା ପକେଇକି ତାପରେ ଘାଣ୍ଟିବେ। ଘାଣ୍ଟିଲା ପରେ ଟିକେ ଆମର ଯୋଉ ଉଁ କନଫ୍ଲୋର୍ ପାଉଡ଼ର ହଁ କନଫ୍ଲୋର୍ ପାଉଡ଼ର ଟିକେ ପକେଇଲେ ସେ ଧୀରେ ଧୀରେ ଧୀରେ ଧୀରେ ବହଳା ହେଇ ଆସିବ ଆଉ ମୋ ଟା ହେଇଯିବ। ହେଲା ପରେ ତ ସୁପ୍ ହେଇଗଲା ଆଉ।
ପୁରା ଓଡ଼ିଆ ଅଥେଣ୍ଟିକ୍ ଇଏ ସୁପୁ। ମୁଁ ଶୁଣିଥିଲି ରେ ଏ ମାଣ୍ଡିଆ ସୁପ୍ ଶୁଣିଥିଲି।
ନାଁ ଆଜ୍ଞା।
ଆଉ ଆଜି ଆପଣ ବି କୋଳଥ ସୁଶୁ ଏଥି ଡାଲି ସୁ ଫାଷ୍ଟେ
ହଁ କୋଳଥ ସୁପ୍ ଟା କଣ କି ଦେହ ପାଇଁ ଭଲ ମାନେ ଯେମତି ଆମୁକୁ ମ ଜୁରା ଲାଗୁଚି ଜର ଜର ଲାଗୁଚି ଦେହ ହାତ ମାନେ ଉଁ ପୀଡ଼ା ଲାଗୁଚି ତାକୁ ପିଇଲେ ସୁସ୍ଥ ଲାଗେ।
ଆଜ୍ଞା।
ଆଉ ହଉଚି କଣ୍ଟିନ୍ୟୁ ଯଦି ଦି ତିନି ଦିନ ପିଇ ଦେବେ ଆପଣଙ୍କୁ ପୁରା ବଡ଼ି ରିଲାକ୍ସ ହେଇଯିବ ପେନ୍ ବିଲକୁଲ୍ କମିଯିବ। ଆଉ ଏମତି ମୁଣ୍ଡ ବଥାପଥା ହଉଥୁଲେ ସିଏ ବି ରିଲାକ୍ସ ଲାଗିବ। ମୁଁ ପ୍ରାୟ କରିକି ପିଏ।
ଆଜ୍ଞା।
ଆଉ ତାପରେ ଆଜିକାଲି ବି ସୁପ୍ ପାଉଡ଼ର ମିଳି ଯାଉଚି ନା ବାହାରେ।
ହଁ ହଁ ହଁ।
ହଁ ସେଇଥିରୁ ଯଦି ବି ନେଇ ଆସିବେ ଆଉ କୋଳଥ ଡାଲିରେ ବି କୋଳଥ ଡାଲି ପାଣିରେ ବି ଯଦି ପକେଇକି ଏମିତି ଆମେ ନର୍ମାଲ ପାଣିରେ ପକେଇକି ପିଉଚେ ଗରମ କରିକି ଆଉ କୋଳଥ ଡାଲି ପାଣି ରେ ପକେଇ ପିଲେ ଆହୁରି ବେଟର୍।
ଆଜ୍ଞା ଆଜ୍ଞା।
ଏମତି କଣ୍ଟିନ୍ୟୁ କଲେ ଦେହ ସୁସ୍ଥ ଲାଗେ ଆଉ।
ଆଜ୍ଞା।
ଆଉ ମୁଁ ପ୍ରାୟତଃ ଷ୍ଟୋନ୍ ମୋର ହେଇଯାଇଥିଲା ତ ଗଲ ବ୍ଲାଡରରେ ଗଲ ବ୍ଲାଡର ରେ ତାପରେ ମୁଁ ଡକ୍ଟର କନସଲ୍ଟ କଲା ପରେ କଳିଙ୍ଗ ହସ୍ପିଟାଲରେ ସର୍ଜରୀ ହେଲି ହେଲା ପରେ ଡ କ୍ଟର ବି କଣ୍ଟିନ୍ୟୁ କହିଲେ ଯେ କୋଳଥ ଡାଲି ଫାଲୀ କଣ୍ଟିନ୍ୟୁ ପି କି କଣ୍ଟିନ୍ୟୁ ଖା। ଅଁ ଅଁ ଅପରେସନ୍ ହେଇସାରିଲିଣି ଆଉ ଏବେ କଣ୍ଟିନ୍ୟୁ ପ୍ରାୟତଃ ସପ୍ତାହେ ଦି ସପ୍ତାହରେ ଦିଇଥର ଥରେ ଏମିତି କରିକି ମୁଁ ଖାଇଦିଏ।
ଆଜ୍ଞା।
ଆଉ ସେପଟେ କେମିତି କଣ ପୁରୀ ଏବେ ରଥଯାତ୍ରା ଟାଇମ୍?
ଅଁ ରଥଯାତ୍ରା ହେଟି କାମ ଚାଲିଛି ଆମର ଗୁଣ୍ଡିଚା ମନ୍ଦିର ପାଖେ ଯେ ଆଉ ଗୋଟେ ଦ୍ଵାର ଖୋଲିଲା ଆ ଗୋଟ ଗୁଣ୍ଡିଚା ଘରେ ଗୋଟେ ଗ ଦର ଖୋଲିଥିଲା ନା ଥିଲା? ଆଉଗୋଟେ ଦ୍ଵାର ଏପଟେ ଖୋଲିଲା ଆଉ ସେ କାମ ଚାଲିଛି ଏପଟେ ଏପଟେ ଓଭବ୍ରିଜ କାମ ଚାଲିଛି। ସୁଦାମ ହେବି ଓଭର ବ୍ରିଜ। ଗୋଟେ ଲୋକ ଆମେ ବହୁ ଅସୁବିଧା। ଅସୁବିଧା ସମ୍ମୁଖୀନ ହୋଉ ଥିଲେ ସେ ପଟେ। ବ ସେ ଭାଇପୁଣି ପୁଣୀ ଖରା
ବଡ଼ଦାଣ୍ଡରୁ ସବୁ ଦୋକାନ ବଜାର ଉଠେଇ ଦେଇଥିବ ତ ପ୍ରାୟତଃ।
ହଁ କିଛି ଦୋକାନ ନାହିଁ ସବୁ ଉଠି ଯାଇଛି।
ହଁ କାହିଁକିନା ଏବେ ରଥଯାତ୍ରା ଆସିଗଲାଣି କାମ ମରାମତି କାମ ହବ।
ଆଜ୍ଞା ଆଜ୍ଞା କେବେ ଦଶ ଦିନ ଆଗରୁ ଉଠେଇଲଣି।
ଆଜ୍ଞା ଆଜ୍ଞା ପୁରୀ କ୍ଲାଇମେଟ୍ ଏବେ ପୁରା ବହୁତ ମସ୍ତ ଲାଗୁଥିବ ନାଇଁ କି ଆଜ୍ଞା?
ହଁ ହଁ ଏବେ ମେଘୁଆ ପାଗ ଦେଇଛି ଭଲ ଲାଗୁଛି।
ହଁ।
ର ଏଇ ପାଗଟାମ ରଥ ପାଗ ଭଳିଆ ପାଗ ଜଣା ପଡ଼ୁଛି।
ତାର ତ ସିଜିନ୍ ଆସିଲେ ସେଇୟା ହିଁ ହବ ଆଉ।
ଅ ରଥ ପାଗରେ ଏମିତି ହି ପାଗ କରେ।
ଆଜ୍ଞା ଆଜ୍ଞା ଦେଖନ୍ତୁ ଏତେ ବି ମୁଁ ଫିଲ୍ କରେ ଗୋଟେ ଜଗନ୍ନାଥଙ୍କର ଏ ଏତିକି ଗୋଟେ ମାନେ କୃପା ଅଛି ମାନନ୍ତୁ ଏ କେତେ ଫାଇଲିନ୍ କେତେ କେତେ ବଡ ବଡ ବାତ୍ୟା ଆସୁଛି କିନ୍ତୁ ପୁରୀ କିଛି କ୍ଷତି ହୁଏ
ନା ଖେତି ହେଇଥିଲା ଭାଇ ହେଲା ଫନି।
ହଁ ଫନି ବଳକୁ ସେଇଟା ସାଇଟ୍ ରେ କଟିଗଲେ ନା କିନ୍ତୁ ପୁରୀ ଟାଉନ୍ ଉପରକୁ ତ କିଛି ସେ
ହଁ ହଁ ହେଇଥିଲା ହେଇଥିଲା ପ ନଥିଲା କିଛି ସରି ମୁଁ ଭାବିଲି ଆମ ପୁରୀ ତ ମାସେ ଦି ମାସ ହେଲା କିଛି ଚାଲିଲାନି ଟୋଟାଲ କୋଣାର୍କ ପୁରି ରୋଡ଼ ହେଲା ବନ୍ଦ ହେଇଗଲା। ଏପଟେ କିଛି ବି ଲାଇଟି କିଛି ଲାଇଟ୍ ନହଲେ ଦି କୋଡ଼ିଏ ପଚିଶ ଦିନ ରେ ଲାଇନ୍ ଆଇଲା।
ଆଜ୍ଞା ଆଜ୍ଞା।
ଗୁଟେ ଗୁ ଗୋଟେ ହୋଟେଲ ରେ ଗୋଟେ କାଚ ବି ନଥିଲା ସବୁ କାଚ ବଡ଼ଦାଣ୍ଡରେ।
ହଁ ହଁ ସବୁ ଉଡେଇକି ଗଳେଇ ଦେଇଥିବ ଆଉ।
ମୋରୋଟ ବିଲ୍ଡିଙ୍ଗଂ
ହଁ ସେ ବହୁତ ବଡ଼ ଅନେସ୍ୱତ ବାତ୍ୟା ଭଳିଆ ଗୋଟେ ଫାଇଲେନ୍ ଥିଲା ଆଉ।
ଆଜ୍ଞା ଅନେଶ୍ୱତ ବାତ୍ୟାରେ ଯେତିକି କ୍ଷତି ହେଇନଥିଲା ପିବ ପଣ ହେଲା। ଭୁବନେଶ୍ୱର ଆମର ଫନିରେ ଏତିକି କ୍ଷତି ହେଇଗଲା।
ହଁ ଭୁବନେଶ୍ୱରରେ ବି ବହୁତ ଜୋରରେ ହେଇଥିଲା। କାରଣ ମୁଁ ସେ ଯେତେବେଳେ ଭୁବନେଶ୍ୱରରେ ଯେତେବେଳେ ଫାଇଲେନ ଟାଇମରେ ଥିଲି। ମୁଁ ତ ଖାଲି ଜଗନ୍ନାଥଙ୍କୁ ଡାକୁଥାଏ। ଆଉ ମୋର ତ ଆଜବେଷ୍ଟ ଆଜବେଷ୍ଟ ରା ସେ ରୁମ ଟା। ଆଉ ମୁଁ ଭୟରେ ଯେତେବେଳେ ଗଛ ପଡିଗଲା ଆଜବେଷ୍ଟ ଉପରେ ଭାଙ୍ଗିନି ଅବ ଆଯେବେଷ୍ଟ ଆଉ ମୁଁ ସିଧା ଦୌଡିଲି ଗୋଟେ ବିଲଡିଂକୁ ବିଲଡିଙ୍ଗରେ ପାଖରେ ବିଲଡିଂଟା। ସେଇ ସିଡି ତବେଳେ ଯାଇ ରହିଗଲି ମୁଁ କହିଲି ପ୍ରଭୁ ଜଗନ୍ନାଥ କେମିତି ଶୀଘ୍ର ଭଲ ହେବିଏ। ଫାଇଲି ନୁଡିଯାଉ ଆଉ କେମିତି ଲୋକ କେତେ କ୍ଷୟକ୍ଷତି ହେଇଯିବ। ଆମେ ମାନେ ସାତ ଦିନ ଆଠ ଦିନ ଯାଏଁ ଆଜ୍ଞା ଖାଲି ଜେନେରେଟରରେ ଚଳିଲୁ। ଆଉ ମୋବାଇଲ ଖାଲି ଚାର୍ଜ କରିବା ପାଇଁ ଜେନେ ଲଗେଇଲା ଘର ମାଲିକ। ନେଟୱାର୍ ତ ନାହିଁ। ଆଉ ସେଇଦିନ ନେଟୱାର୍କ ନାହିଁ। ତା ନେକ୍ସଟ ଡେରେ କି ଦି ଦିନ ପରେ ପରେ ନେଟୱାର୍କ କନେକ୍ସନ୍ ହେଇଗଲା।
ନା ନେଟ ଆମର ନେଟୱାର ଆମର ପାଞ୍ଚ ଛଅ ଦିନ ଲାଗିଗଲା। ଟୋଟାଲ ଠିକ ଠାକ ଇଟାଉ।
ହଁ ନାଇଁ ଆମର ଏଠି ଦି ଦିନ ପରେ ମିଳିଗଲା। ଆମେ ସେଠି ଗମେଣ୍ଟ ହସ୍ପିଟାଲରେ ସେଣ୍ଟେରାଫି ରେଲୁୱେ ହପିଟାଲ ର ସବୁବେଳେ ଡିଜି ଚାଲେ। ଆଉ ସେଇଠିକି ଯାଉ ଚାର୍ଜ ବସାଉ। ଯୋଉ କଷ୍ଟ କୁହନି କୁହନି ସେ ବାତ୍ୟା କଥା ମନେ ପଡିଗଲେ ଏବେ ବି ମୋ ଲୁମ ଟାଙ୍କୁଳା ହେଇଯାଏ। ଯୋଉ କଷ୍ଟ ଲୋକମାନେ ପାଇଛନ୍ତି ବହୁତ ଲୋକ ବି ଡେଥ କରିଗଲେ। ଲୋ ଜୀବଜନ୍ତୁ ବହୁତ କ୍ଷୟକ୍ଷତି ହେଇଗଲା। ଲୋ ଜୀବ ଯେତୁ ବହୁତ ମରିିବି ଗଲେ। ଆଉ ସେ ସିନ୍ ତ ଭାବିଦେଲା ବେଳକୁ ଦେହ ହାତ କଣ ହେଇଯାଉଛି ପୁରା।
ଆମର ବାଲୁଆ ଖଣ୍ଡ ଲାଲୁନ କରିନା ନା ପା।
ହଁ ହଁ।
ସେଠି ବୋ ବହୁତ ପୁରା ଜୀବନ ମରିଥିଲେ। ବହୁତ ଆମେ ହେଲେ ଜଙ୍ଗଲରୁ କିଛି ଦିନ ଟା ଗଲା ପରେ ବହୁତ ହୋ ହରିଡ଼ ଛୋଟ ଛୋଟ ପକ୍ଷୀ ପଶୁ ମରି ପଡିଥାନ୍ତି।
ଆଜ୍ଞା କେତେ କଷ୍ଟ। ମାନେ ନ ହେଇଛି ସେ ବାତ୍ୟା ନ ଦେଇଛି ତା ତାପରେ ହୁଡ଼ ହୁଡ଼ ତାପରେ ଆମର ଯୋଉ ଏବେ ବହୁତ ଏବେ ଗୋଟେ ବାତ୍ୟା ତା ନା କଣ ଥିଲା ସେଇଟା ଛୋଟ ବାତ୍ୟା ଟା। ଏମିତି ପ୍ରାୟତଃ ବହୁତ ବାତ୍ୟା ତ୍ୟା ଆମେ ସମ୍ମୁଖୀନ ହେଲେଣି। ଆଉ ସେଇ ଜଗନ୍ନାଥଙ୍କ ଇଚ୍ଛା ଯାହା କରିବେ ସେ ସିଏ ହିଁ କରିବେ। ତାଙ୍କର ଲୀଳାଖେଳା ଆମେ ଆଉ କଣ କରିପାରିବା ବାବା? ସେ ପ୍ରାକୃତିକକୁ ତ କେହି ଅଟକେଇ ପାରିବେନି।
ନାଇଁ।
ପ୍ରାକୃତିକ ସେଇ ହିଁ ଲୀଳା କରିବ। ସେଇ ହିଁ ଖେଳ କରିବ। ଆମେ ଅବା ଖାଲି ସମ୍ମୁଖୀନ ହବା କଥା।
ଆଜ୍ଞା।
ଯେତିକି ମାନେ ଆମେ ଯେତିକି ପାପ ଅର୍ଜନ କରୁଛେ ଯେତେ ଜୀବଜନ୍ତୁ ହତ୍ୟା କରୁଛେ। ଯେତିକି ଯାହାକୁ ଆମେ ଯେତିକି କଷ୍ଟ ଦଉଛେ ସେ କଷ୍ଟଟା ତ ଆମେ ହିଁ ଭୋଗିବାକୁ ପଡିବ ନିଶ୍ଚିନ୍ତ। ଏଇଟା ତ ସ୍ୱାଭାବିକ କଥା। ସବୁ ତ ସେଇ ଉପର ବାଲାର ଖେ ଖେଳ ଜଗନ୍ନାଥଙ୍କ ଖେଳ ଆଉ ରଥଯାତ୍ରା ପାଇଁ ସବୁ ପ୍ରିପାରେସନ ହେଇଯିବଣି ପ୍ରାୟ
ହଁ ହଁ ହଁ ହଁ ଏପଟେ
ସରିଯିବନି ନାକି ଆଜ୍ଞା?
ନ ଅଧିକା ରହିଲାଣି ଏ ସତୁରି ପଞ୍ଚସ୍ତରି ଅଶୀଣ୍ଟ କାମ ।
ଆଜ୍ଞା।
ହେଲାଣି
ହଁ।
ଆପଣ ରଥକୁ ଆସିବେ ତାହେଲେ?
ନିଶ୍ଚିନ୍ତ ଆଜ୍ଞା ଯିବା ଜଗନ୍ନାଥଙ୍କ ଆଶୀର୍ବାଦ ଥାଉ ସେଇ ବଡ଼ ବଡ଼ ଦାଣ୍ଡରେ ବଡ଼ ଦେଉଳର ଏ ସେମିତି ଛବି ଆମେ ଦର୍ଶନ କରୁଥାଉ ସେଇ ଭଗବାନଙ୍କୁ ଏଇ ଏ ଚର୍ମ ନୟନରେ ଥରେ ଦର୍ଶନ କରିଦେଲେ କେତେ ପବିତ୍ର ଲାଗିବ। ସେଟା ନିଜକୁ ବି ଆମେ କଳନା କରିବା ବାହାରେ ଆଜ୍ଞା। ଭଗବାନଙ୍କ ଖେଳ ସବୁ ଆମେ ତ ନିମିତ ମାତ୍ର। ତା ପାଖରେ ଆମେ ଖାଲି ଶରଣ ପଶିବା କଥା ଯା ହୋଉ।
ଆପଣ ଯେତେବେଳେ ଜଗନ୍ନାଥ ଭକ୍ତ ଶୁଣିବୁ ମୋତେ ବି ବହୁତ ଗର୍ବ ଲାଗିଲା।
ହଁ ହଁ ଅବ୍ୟାସିଲି ଆଜ୍ଞ ମତେ ବହୁତ ଭଲ ଲାଗନ୍ତି ଜଗନ୍ନାଥଙ୍କୁ ଦର୍ଶ ଦର୍ଶନ କରିଦେବେ ମାନେ ମନ ଭିତରେ ଯାହା ଯେତେ କଷ୍ଟ ଥିବ ସେଇଠି ଅଟୋମେଟିକ ଲୁହ ଆକାରରେ ବହିଯାଏ।
ଆଜ୍ଞା ଆଜ୍ଞା ମୁଁ ବି ବିଲ ଏଇଟା ଅଗେଂ ଲିଭେଇଚି।
ସେ ତ ଭାଗ୍ୟରେ ଥିଲେ ଦର୍ଶନ ମିଳେ ଆଉ।
ଆଜ୍ଞା ତମର ଯାହାବି ଅସୁବିଧା
ଥରେ ଭଗବାନ ଦିଅନ୍ତୁ ପୁରୀ ଯାଇକି ପୁଣି ସେ ଜାଗାକୁ ଦର୍ଶନ କରି ଆସୁ ଯାହା ହଉ ଭଲ। ଭଲ ଲାଗିଲା ଆପଣଙ୍କ ସାଥିରେ କଥା ହେଇକି ବହୁତ ଖୁସି ଭାଇ ଭଗବାନ ଭଲରେ ରଖିଥାନ୍ତୁ।
ଆପଣ ଆଜ୍ଞା ଆପଣ ଭଗବାନ ଆପଣ ଭଗବାନଙ୍କୁ ବହୁତ ଖୁସି ରଖନ୍ତୁ ଆପଣ ବହୁତ ଆଗକୁ ଯାଆନ୍ତୁ। ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ମୋର।
ଆଜ୍ଞା ମୁଁ ବି ସେଇଆ ଆପଣଙ୍କର ହଁ ଜଗନ୍ନାଥଙ୍କ ପାଖରେ ମୋର ବି ନିବେଦନ ଆପଣଙ୍କୁ ସେ ଏମିତି ଖୁସିରେ ସବୁବେଳେ ହସ ଥାନ୍ତୁ ଖୁସିରେ ଥାନ୍ତୁ ଆପଣଙ୍କ ପରିବାର ସଅ ପରିବାର ସମସ୍ତେ ଖୁସିରେ
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ଆପଣଙ୍କ ସହିତ କେବେ ଯୋଗାଯୋଗ କରିବୁ। ଠିକ୍ ଅଛି ଆଜ୍ଞା ଜୟ ଜଗନ୍ନାଥ।